ହାଲୋ।
ହାଲୋ କେମିତି ଅଛ?
ହଁ ମୁଁ ଭଲ ଅଛି ତମେ କେମିତି ଅଛ?
ମୁଁ ବି ଭଲ ଅଛି କଣ କରୁଚ ଏବେ?
ମୁଁ ଏବେ ଜଷ୍ଟ ଖାଇକି ଆସିଲି ତମେ?
ମୁଁ ବି କିଛି ନା ନାଇଁ ମୁଁ ଏବେ ଜଲଦି ଆସିଛି ଖାଇବି ବୋଲି ଆଉ ଆଜି କଣ ବନାହେଇଚି ତମ ଘରେ?
ଆମ ଘରେ ଆଜି ମୋ ପାଇଁ ସାଧା ଆଉ ସମସ୍ତଙ୍କ ପାଇଁ ଆମିଷ ବନା ହେଇଥିଲା ମୋ ପାଇଁ ସେ ସୋୟାବିନ୍ ଭଜା କରାହେଇଥିଲା।
ତମେ ଆମିଷ ଖାଅନିକି?
ନାଇଁ ଆଜି ମୁଁ ଖାଇନି କାଲି ଆମ ମୋର ଗୋଟେ ଓପା ଉପବାସ ଅଛି ତ ସେଇଥିପାଇଁ ଖାଇନି ଆଜି।
ଓହୋ।
ତମର କଣ ରୋଷେଇ ହେଇଚି?
ଆମିଷରେ
ଆମର ଆଜି ଘରେ ମାଛ ହେଇଥିଲା।
ଆମର ବି ଆଜି ମାଛ ହେଇଚି।
ବଢ଼ିଆ ଆଉ ସମାନ ସମାନ।
ହଁ ସମାନ ସମାନ ହେଇଗଲା‌।
ହଁ ହଁ।
ଆଉ ତମେ ରାନ୍ଧିଥିଲନା କିଏ ରାନ୍ଧିଲେ? ମୁଁ ମୋର ଏବେ ଦଶ ସରିଲା।
ଦାବସ ସରିଲା।
କୋଉ କଲେଜ୍?
ମୁଁ ଏମସ୍ କଲେଜ୍ ଚିକାପାଲିରେ ପଢୁଥି ଏବେ ମୁଁ ପକେଇଚି କଲେଜରେ ମାନେ ଯୋଉ ବିଶ୍ୱବିଦ୍ୟାଳୟରେ ଆସିବ ସେଇଠି ପଢିବି।
ବିଦ୍ୟାଳୟରେ ଆସିବ ସେଇଠି ଆଚ୍ଛା ଏଇ ଜିଲ୍ଲା ଭିତରେ ନା ବାହାରକୁ ଯିବ କୁଆଡ଼େ?
ଏଇ ଜିଲ୍ଲା ଭିତରେ ହିଁ ପଡ଼ିବି ମାନେ ମୋ ଏଠି ହିଁ ପଢିବି ଆଉ କିଛି ଜିନିଷ ପାଇଁ ବି ଚେଷ୍ଟା କରିବି ଟିକେ ପଢିବା ପାଇଁ ମୋର ଇଏ ପାଠ ସ
ଆଚ୍ଛା ଆଚ୍ଛା କଣ କୋହୁଥିଲ ୟା ପୂର୍ବରୁ ଗୋଟେ କଣଟେ ପ୍ରଶ୍ନ ପଚାରିଲ? କଣ କହିଲ ଆଉ ଥରେ କୁହ।
ତମେ ଏବେ କୋଉଥିପାଇଁ ପଢୁଚ?
ମୋର ପଢ଼ା ସରିଲାଣି ବିଇଡ଼୍ ସରଲା ଏବେ।
ଓହୋ ବିଇଡି ସରଲା। ତ ଏବେ କଣ ଏ ଏବେ ଶିକ୍ଷତ୍ର ଇଏ ପାଇଁ ଆଗା ପାଠ ପଢ଼ୁଚ?
ହଁ ଏବେ ଯାହାବି କିଛି ବାହାରିବ ପୋଷ୍ଟ ଆଗକୁ ସେଥିପାଇଁ ପଢ଼ାପଢ଼ି କରୁଛି ଆଉ।
ହଁ ଭଲ କଥା ତମେ ତମେ ବି ଇ ପାଠାଗର ଆସୁଚ କି?
ଇ ପାଠାଗାର ଯାଉଥିଲି ଏବେ ମୁଁ ବାହାରେ ବି ଇ ଡ଼ି କରୁଥିଲି ତ ସେଥିପାଇଁ ଟିକେ ମୋର ବନ୍ଦ ଥିଲା। ଯିବି ପୁଣି ଯାଉଥିଲି ମୋର ସେଇଠି ସବୁ ଚିହ୍ନା ଅଛି ସେ ସାରଙ୍କ ସହିତ ବି ଚିହ୍ନା। ଅଛି ଯିବି ଏବେ କେତଦିନ ଯାଇନି ଛୁଟିରେ ଥିଲି ଘର କାମ ଟିକେ ଚାଲଚି ସେ ଯିବି ଆଉ ଟିକେ ପରେ ଆଉ। ହ
ହଁ ଆଉ ତମେ ଏଇଠି ବି ବାଣ୍ଡିଲ ରଜ ବେଳକୁ।
ହଁ ଥିଲି ମୁଁ ରଜ ବେଳକୁ।
ଆଉ ତମ ରଜ କେମିତି ଗଲା ଏଥରକ?
ହଁ ବୋହୁତ ବଢ଼ିଆ ଗଲା ମୋ ରଜ ଆମର ଏଠି ମୋହନ ଦାସ କରମଚନ୍ଦ ସାଂସ୍କୃତିକ ପରିଷଦ ଯୋଉ ଅଛି ସେଇଠି ରଜପାଳିତ ହେଇଥିଲେ ଆସିଥିଲ ତମେ?
ନାଇଁ ମୁଁ ମତେ କୋହୁଥୁଲେ ଆସ ବୋଲି ବି ମୁଁ ଯାଇନି ଆଉ ମୁଁ ସେଠି ସେ କହୁଥିଲେ କି ଆସ ଟିକେ ମୋର ଯୋଉ କମ୍ପିଡସନ ପ୍ରତିଯୋଗିତାରେ ଭାଗ ନବୁ ମତେ ଟିକେ ଲାଜ ଲାଗିଲାଣି ପକେଇବା ପାଇଁ ତ ମୁଁ ଆଉ ଯାଇନି।
କୋଉଠି ତମ ଘର କି କୋଉ ସାହିରେ?
ଏଇଠି ଯୋଉ ଇ ଘର ଫ୍ରଣ୍ଟ ରେ ପାଖରେ ଆଗା ମାନେ ଯୋଉ ପଞ୍ଚାୟତ ଭବନ ଦେଖ ନା ପଞ୍ଚାୟତ ଭବନ ପାଖ ରେ ଆଗା ଆମ ସାହି ଟା ଅଛି ଅ ଜଳ ସେଚନ ବିଭାଗ ପାଇଁ ହେକା ଆମ ଅଫିସ ଟା ସେ କାର୍ଯ୍ୟ କରୁଛି କି ନାଇଁ ସେଇଟାଗା ଆମ ସାହି ମାନେ ଏଇ ଯୋଉ ବିଡି କଲେଜ ନାଇ ବିଡି କଲେଜ ଫ୍ରଣ୍ଟ ଟା
ହଁ ଅ ସେଇ ଯୋଉ ସାମ୍ନାରେ ଗୋଟେ ଗୋଟେ ଘ ଗଳିଟେ ଅଛି ସେ ଭିତରେ ନାଇଁ କି
ହଁ ହଁ ସେଇଟା ସେଇଟା ତମେ ଦେଖିଛ ତାହେଲେ
ହଁ ହଁ ଦେଖିଛି ମାନେ ସେ ସାହି ଭିତରକୁ ଯାଇନି ରାସ୍ତାରେ ଦେଖିଛି ସେ ଗଳି ଗୋଟେ ଅଛି ବୋଲି ଆଉ
ହଁ ଆମ ଜାଣନ୍ତିନି ଟା କଉଠି ଅଛି ବୋଲି ଓଲଟା ପଚାରନ୍ତି।
କଣ ମଚି ସାହି କି?
ନାଇଁ ନାଇଁ ତା ଆଗକୁ ପଞ୍ଚା ୟତ ଭବନ ପାଖରେ
ହଁ ହଁ ଦେଖିଛି ଯେ
ହଁ ସେଇଟା ମାନେ ବିଡି କଲେଜ ପୁର ଫ୍ରଣ୍ଟ ଟା
ହଁ ହଁ ଆଚ୍ଛା ଆଚ୍ଛା
ତମ ଘର କଉଠି ତା ତାହାଲେ
ଆମ ଘର ପିଅନପଡ଼ା ବାପୁଜୀ ବୋଲି ସାହି
ବାପୁଜୀ ବୋଲି ସାଇ ହଉ ସେ ବେନୁ ପଡାରେ ତ ପୁରା ଏତେ ଜାଗା ମାନେ ଗଳି ଅଛି। ଆସିଛି ଯେ ମାନେ ମୁଁ ସେଇଠି ମାନେ ହଜିଯାଏ ମାନେ ପୁରା ଏପଟେ ପେପେଟେ କେତେ ଗୁଟେ ସାଇ ଅଛି ନା ସେଇଠି ସେଇଠି
ହଁ ବହୁତ ସାଇ ଅଛି।
କ ମାନେ ସେଠି ଯାଇ ମତେ ମନ ରହେନି ବି ସେଇଠି ରାସ୍ତା ଗଲେ କୁପଡେ ଯିବି କୋପଡେ ବାହାରିବି ବୋଲି
ଏଠି ଯୁଆଡ଼େ ବି ଗଲେ ରାସ୍ତା ପାଇବ ତମେ ଖାଲି ଟିକେ ମାନେ ଫାଷ୍ଟ ଯଦି ପ୍ରଥମଥର ଆସିଥିବ ବୋଲେ ହୁଁ ପ୍ରଥମଥର ଆସିଥିବ ଟିକେ ସନ୍ଧେହରେ ପଡ଼ିଯିବ କଉ ପଟେ ଯିବି କେଉଁ ପଟେ ଯିବି ଆଉ
ହଁ ସେଟା ମୁଁ ଥରେ ଯାଇଥିଲି ମାନେ ସେଠି ସେଠି ଜଣେ ତମେ ସେଇଠି ରା ରା ରାସ୍ତା ହଜିଗଲି ମାନେ କୁପଡେ ପଶିଦେଲି କୁପଡେ ରାସ୍ତାକୁ ବାହାରିଲି ସେଇଟା ବି
ସେଇଟା ଯିଏ ପ୍ରଥମ କରି ଆସିବ ସେ ଏମିତି ହିଁ ହଜିଗଲା ବଳିଆ ତାକୁ ଲାଗିବ ଆମର ପୁରା ଆଁ ପଛକୁ ଅଛି ସାହି ମାନେ ପିଅନପଡ଼ା ଭିତରକୁ ପଶିବ ବୋଲି ପୁରା ପଛକୁ ଆମ ସାହି।
ହଁ ପିଅନ ପଡା ପସିବ ମାନେ ଭିତରକୁ ଅଛି ନାଁ ମାନେ ଏମତି ଆଇନ ସି ସିଧାଗା।
ନାଇଁ ନାଇଁ ବହୁତ ଗଳି ଅଛି ସିଧା ଆସିବ ବୋଲେ ବହୁତ ଗଳି ଅଛି ଏଇଠି ଯେ ଆମର ପୁରା ସିଧା ଯାଇକି ଅ ଶେଷ ଯୋଉଠି ସାହି ହବ ସେ ପାଖରେ ତା ମାନେ ପଛର ଗୋଟେ ଟିକେ ଆଗଲାଇନ୍ ସାଇଟା ଆଉ।
ହଁ ହଁ ଆଉ ମୁଁ କେବେ ଆସିଲିନି ତ ସେପଟେ ଦେଖିବି। କୋପଟେ ସେ କଣ କହିଥିଲେ କଣ ବାପୁଜୀ ନଗର ସାହି ପରା।
ହଁ ହଁ।
ହଁ ସେପଟେ ଆସିଥିଲେ ମୁଁ କେବେ ଦେଖିବି ସେପଟଟା କୋଉଠି ଅଛି।
ଖାଇବାକୁ ଯାଉଚି। ସବୁବେଳେ।
ହଁ ଏବେ ତ ମୋର ପରୀକ୍ଷା ସରିଥିଲା କି ନାଇଁ ସେଥିପାଇଁ ମୁଁ ଏତେଟା ଯାଇନି ମୁଁ ମୋର ଆଉ ରେ ମୋର କ୍ଲାସ ଯାକ ସବୁ ଷ୍ଟାର୍ଟ ହବ ତ ମୁଁ ଆଉ ଥରେ।
ଷ୍ଟାର୍ଟ ହବତ ମୁଁ ଆଉଥରେ। ହଁ ଏବେ ଯୁକ୍ତ ତିନି ପାଇଁ ପକେଇଚ ଫର୍ମ ପକେଇଚ ନାଇଁ କି।
କଣ
ଯୋଉଠି ମିଳିବ ସେଠି।
କଣ ରଖିବ ବିଷୟ ଏବେ?
ଏଇଡି ପି ଜୋସେ ପକେଇଚି।
ହଁ ତମେ ବିଜ୍ଞାନ ସେଣିର ନେହିଁକି ତାହାଲେ।
ନାଇଁ ମୁଁ ତ ଯାଇନି ଯିବି କେବେ ଗୋଟେ ଗଲେ। କହିବି ଆଉ ଦେଖା କରିବା ଆଉ।
ହଁ ତମେ କେବେ ଆସିଲେ ନାଁ ମତେ କହିବ ମୁଁ ଥିବି ତମେ
ଚିନିଚ ନାଁ?
ହଁ ଚିନିଚି ଚିନିଚି।
ତାଙ୍କ ସହ ବି ଦେଖାହେଇଥିଲା ଏବେ ରଜରେ ଆସିଥିଲେ ସେ ବି।
ଆରେ ହେ କହିଦେବି ହଁ। ଆଉ କଣ କୋଉ ପ୍ରତିଯୋଗିତାରେ ଭାଗ ନେଇଥିଲି କି ସେଇଠି ରହିବି।
ହଁ ରଙ୍ଗଲରେ ଭାଗ ନେଇଥିଲି ସେ ପ୍ରଥମରେ ଥିଲେ ମୁଁ ଦ୍ୱିତୀୟ ତୀୟ ହୋଇଥିଲି।
ଏଥରକ।
ହଁ ଏଥରକ।
ବଢିଆ ଯାଇ। ଥିଲେ ଦେଖିଥାନ୍ତି ସେଠି ବଢିଆ ବଢିଆ ପିଠା କରୁଚନ୍ତି ଆଉ ସମସ୍ତେ ଖାଇବାକୁ ବି ଦୋଉଚନ୍ତି।
ହଁ ହଁ ବଢିଆ ହୋଉଚି। ମୁଁ ଗତ ବର୍ଷ ବି ଯାଇଥିଲି ଏଁ ଏଥର ବି ଯାଇଥିଲି।
ହଉ ମାନେ ମୁଁ ଯାଇଲେ ଭଲ ଥାନ୍ତା। ମୁଁ ବି ଜାଇନଥିଲି ମୁଁ ମାନେ ହଁ। ଆ ମୁଁ ଯେବେଠୁ ଏଇ ପାଠଘରେ ଜଏନ୍ କଲି ନାଁ। ସେଇଠି ମାନେ ସବୁ ଦେଖିଲି ଏଇଠିଏମିତି ପ୍ରତିଯୋଗିତା ହୋଉଚି ମାନେ ପିଠା ପ୍ରତିଯୋଗିତା। ତାପରେ ଆଛି ଆହୁରି ମୁରୁଜ ପ୍ରତିଯୋଗିତା ଝୋଟି ପ୍ରତିଯୋଗତା ସ ସବୁ ହୋଉଚି ବୋଲି ମୁଁ ମୁଁ ଜାଣିଲି ଆଗରୁ ମୁଁ ଏଇଠି। ଏଇ ପାଠର ଯାଇକି ନିଜାଣିବି।
ହୁଁ ନାଇଁ ଗତ ବର୍ଷ। ସେ ସାର୍ ହିଁ କଣ୍ଟାକ୍ଟରେ ଥି ନାହିଁ ସେ ସାରଙ୍କ ସେତେ ସେବେଠୁ ହିଁ ମୁଁ କଣ୍ଟାକ୍ଟରେ ଆସିଲି। ସେ ଏମିତି ଚିହ୍ନା ହେଲା ସେଇଠୁ ଗଲାପରେ ତ ସେଇଠୁ ଜାଣିଲି ତାଙ୍କୁ ଆଉ ତ ଏଥର ବି ସେ ହି ମୋତେ ପଠେଇଥିଲେ ସେଇ ପୋଷ୍ଟର ଫଟ ତ ଯାଇଥିଲୁ ଏଥର ମୁଁ ଜଙ୍ଗଲରେ ନେଇଥିଲି ମୋ ଝି ଆରୀ ଗୋଟେ ଯାଇଥିଲା ସିଏ ପୁଚି ଖେଳଆଣ ସବୁ ଭାଗ ଆ ଆଉ ସବୁ ଅନ୍ୟ ପ୍ରତିିଯୋଗିତାରେ ଭାଗ ନେଇଥିଲେ ଆଉ
ଆଉ ପିଠା ପ୍ରତିଯୋଗିତାରେ ଭାଗ ନେଇଥିଲ
ନାଇଁ ନାଇଁ ସେ ଯାକ ସବୁ ଆମର ବିବାହିତ ମହିଳା ମାନଙ୍କ ପାଇଁ ଥିଲା
ଓ ମାନେ ସେଇଟା ଝିଅ ମାନେ ନେଇପାରିବେନି
ଉ ନାଇଁ ସେଇଟା ଝିଅମାନେ ନେଇପାରିବେନି ଝିଅମାନଙ୍କର ପୁଚି ରଙ୍ଗୋଲି ଆ ତାପରେ ଦୌଡ଼ିଡିଆଁ ମ୍ୟୁଜିକ୍ ଚେୟାର
ଓହୋ
ଏମିତି ଥିଲା ଯେ ମୁଁ କହୁଥିର୍ ନେଇ ନେଇନଥିଲି ମୁଁ କୁ ଝୋଟିରେ ହିଁ ନେଇଥିଲି ଆଉ ଆମ ଝିଅ ନେଇଥିଲା ତିନି ଚାରିଜାଗା ଝିଅ ନେଇଥିଲା ସେ ଭାଗ ଆଉ
ହଁ ମୁଁ ନେଇ ସେଇଠି ମାନେ ପିଠା ଆଉ ବଢିଆ ବଢିଆ ବନଉଥିବି ତ ସେମାନେ ହଁ ଘରେ ସମସ୍ତେ ଭଲ ଅଛନ୍ତି ତମର ସମସ୍ତେ ଭଲ ଅଛନ୍ତି
ହଁ ଭଲ ପିଠା ବନାନ୍ତି ଏଇଠି ପୋଡ଼ପିଠା ସବୁ ପିଠା ଭଲ ଭଲ ବନାନ୍ତି
ହଁ ମୁଁ ଡି ଯଦି ଆର ବର୍ଷ ଯଦି ହବ ବୋଲେ ମୁଁ ଆଉଥରେ ଯିବି ସେଠି ଟିକେ ଦେଖିବି କେମିତି ସବୁ ବନାଉଛି ଟିକେ ଦେଖିକି ଆସିବୁ ମୁଁ ବି କେବେ ଜାଇନି ନା ଖାଲି ମୁଁ ଫଟୋରେ ଦେଖିଥିଲି
ହୁଁ ଆସ ଦୋଳି ବି ବହୁତ ବଢିଆ କରୁଛନ୍ତି ସେ ଟିଭି ମାନଙ୍କର ଯେମିତି ଦୋଳି କରୁନାହାନ୍ତି ସେମିତି ଦୋଳି କରୁଛନ୍ତି ଏଠି ପରା
ହଉ ମୁଁ ହଁ ବହୁତ ସୁନ୍ଦର ଦେ ଖା ହଉଥିଲା ମୁଁ ଦେଖିଛି
ହୁଁରଜ ମାନେ କଣ ଏଇଠି ତ ଆମର ରଜ କିଛି ନାହିଁ ସେ ପୂର୍ବ ଓଡିଶାରେ ହିଁ ରଜ ଏଇଠି ଯୋ ସେଇ ଜାଗାକୁ ଗଲେ ହିଁ ଟିକେ ରଜ ଭଳିଆ ଲାଗୁଛି
ହଁ ହଁଉ ହେଲେ ରଖୁଛି
ହଉ ତାହେଲେ ଆମେ ଆଉଥରେ କାଲି କଥା ହବା ଆଁ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ଶୁଣାଯାଉଛି ମୋ କଥା ହ୍ୟାଲୋ